ହାଲୋ ନମସ୍କାର୍ ହୁଁ ଉ କଣ କରୁଥିଲ?
ହଁ କର୍ତ୍ତା
ହାଲୋ
ମୁଁ ଏଇ ବାଟେ ଯାଉଛି ଆଉ।
ହଁଅ ଖାଇ ପି ସାରିଲଣି
ହଁ ଖାଇଲିଣି ଖାଇକି ସମସ୍ତେ ଶୋଇଲେଣି। ସମସ୍ତେ ଶୋଇଲେଣି ମୁଁ ହୁଁ ଚେଇଁଥିଲି ଥଣ୍ଡା ଟିକେ। ବୁଲୁଥିଲି ଆଉ ଆଡିକି ଆଉ। ଇଏ କଣ ଲାଇନ ନାହିଁ ତ। କଣ ଫୋନ୍ ଫ୍ୟାନ ଏତେ ଧରାଧରି ହେଇନି। ଚାର୍ଜ ନଥିଲା ବୋଲି ଟିକେ ଫୋନ ଯେତେବେଳେ ଫୋନ୍ ଆସିଲା ଟିକେ ଚାର୍ଜ ହେଲା ବେଳକୁ। ଏ ତ ଆ ଆମର ଘରେ ଏମିତି ଦିନ ଗଲା ଆ। ଖାଇ ଦେଇେଇକି ସମସ୍ତେ ସୁଆସୁଇ କଲେଣି। ଟ ମୁଁ ବି ଶୋଉଥିଲି। ମୋର ଟିକେ ଏଇ ଯୋଉ ଗୋଡ ହାତ ଆଣ୍ଠୁ ଗଣ୍ଠି ଏଇଡା ସବୁ ବାହାରୁଛି। ଟିକେ ତେଲ ଫେଲ ମାରୁଥିଲି ବସି।
ହୁଁ।
ହଁ ମ ଆଉଥିଲି ଶୋଇବାକୁ ହୋମିଓପାଥି ମେଡିସିନ୍ ଖାଉଛି ତ ମନେପଡ଼ିଗଲା ମେଡିସିନ୍ ଦେ ହଉଲୋ ଆଉ
ହୋମିଓପାଥି ମେଡିସିନ୍ଇ ହୋମିଓପାଥି ମେଡିସିନ୍ କଣ କାମ ଦଉଚି।
ଦଉଚି ଏମିତି ଯେ ଏତେ ଜଣା ପଡିନି ଯେ କିନ୍ତୁ ମେଡ଼ିସିନ୍ ଉରା ସାରିଲାଣି ଯେ ଆଉ କେମିତି ମଗେଇବି ବୋଲି ହେଇପାରୁନି। ଆ ଦେଖିବା କଣ କରିବା ଆ। ନହେଲେ ଲୋକ ଟିକେ କୋଉଠି ଦେଖେଇବି। ଏଇଠି ଜଣେ ଅଛନ୍ତି। କଣ ପ୍ରତି ବୁଧବାରେ। ଲାଷ୍ଟ ମାସର ଶେଷ ବୁଧବାରେ ଆସୁଛନ୍ତି। ଆମର ଏଇଠି ଜଣେ ଅଛନ୍ତି ଶିବାଆ ମେଡିସିନ୍ ଷ୍ଟୋର ତ।
ହୁଁ
ଏଠିକି ଆସିଛନ୍ତି ଯେ। ସେଇ ନିର ସର୍ଜନ ଆସ କହିଲେ ତାଙ୍କୁ ଦେଖା ହେଇଥିଲା ପଚାରଥିଲି ଯେ ସେ କହିଲେ ହେଇଠି ପ୍ରୋଟିନ ଜିନିଷ ସବୁ ବନ୍ଦ କର ଆଇଷ ବା ଛାଡି ଦିଅ ଥଣ୍ଡା କ ଆଭଏଡ କର ଥାଇରଏଡ ଆଉ ୟିକଟେଷ୍ଟ ଫେଷ୍ଟ କର ମୁ କିନ୍ତୁ ଏ ଯୋଉ ଟେଷ୍ଟ ଟା କରିଥିଲି ଥାଇରଡ କିଛି ବା ନଥିଲା ଏରିଟେଷ୍ଟ ଥିଲା ସେମାନେ ପଚଥିଲେ ମତେ କଣ ମୁଁ ତା ବିଷୟରେଏତେ ଜାଣିନି ତଥାପି ମୁଁ କହିଲି ସାର୍ ଏପଟ ସେପଟ ଦେଖେଇଲି ଆଉ ସେତବେଳେ ମୁଁ କାହା ହାତରେ ଗୋଟେ କହିଲେ ଦେଇଦବ ବୋଲି ଆମେ ଏ ଲା ତ ବୁଧବାର ଯିବା ପାଇଁ ସେ କହିଲେ ମୁଁ ଆସୁଛି ଦେ ପେଇବ ନହେଲେ କ୍ୟନ୍ସର ମେଡ଼ିସିନ୍ କହିଲେ ସେ କମେଇଯିବ ମଙ୍ଗଲେଶ୍ୱର କୁ କେମିତି ବି ହେଲାଣି ଏମତି କିଛି ହେନି କିଛି ନାହିଁ ମୁଁ ଭଲ ହବ ମେଡିସିନ ଖାଅ ଏଇଠି ଏସବଟା କମେଇଲେ ଅଧିକ ପାଇଲେ ସେ କମିଯିବ ଏ ଆଗଟ କଥା କମେଇଲେ ଅଧିକିବ ସେଟା ଗୋଟେ ନୁହଁ ଯାହାର ବାତ ଥିବ ସେଟା ଲାଇଫ୍ ଟାଇମ୍ ପାଇଁ ରହିବ ଆ ଯାହାର ବାତ ଫାତ ନାହିଁ ଏଇଗୁଡା ଏମିତି ବାହାରୁଛିୁ ସେଇଟା ସାଧାରଣତଃ ସ୍ତ୍ରୀ ଲୋକ ସେମାନଙ୍କର ବେଶୀ ଦେଖାଯାଉଛି। କାହାର ଟିକେ ଜଲ୍ ଦି ହଉଛି, କାହାର ଟିକେ-ଏ ଡେରିରେ ଅଛ ଆଉ।
ଏ ଦୁର୍ବଳରୁ ବି ହଉଥୁବ।
ହଁ, ସେଇ ସେୟା କହିଲ। ବାସି କହଲେ ଘର ଯେ, ଗୋଟେ ମଣିଷର ଓଜନ ଯେତିକି ସେତିକି-ଇଁ ଗ୍ରାମ୍ ର ମାନେ ଛେନା ହଉଛି, ଧର କ୍ଷୀର ଖାଇ ପାରୁନି ଗ୍ୟାସ୍ ହଉଛି, ସେ ଛେନା ହଉଛି କ୍ଷୀର। ପ୍ରତି ବର୍ଷରେ ଦିନ ଯାକ ଯିଏ, ଏକାବେଳେ ଖାଇପାରୁନି କ୍ଷୀର ଫୀର ପ୍ରତିବ୍ରତାର ମିଶିକି ସେତିକି ଗ୍ରାମ୍। ଅ କ୍ଷୀର ଟା ହଉ କି ଛେନା ହଉ, ଏଇ ଜିନିଷ ହଉ, ମାନେ-ଏ ଏଇତ ଯୋଉ ପଣା ଫଣା ଯୋଉ-ଉ ଗଜା ଫଜା କରିକି ଦଉ ଯେମିତି ତା ପାଇଁ ଯାହା ଦରକାରେ। ଡାଲି, ପାଲି ଗୁଡା ଏତେ ଖାଇବନି। ଡାଲି ଟୋଟାଲି ମନା। ହଁ, ଡାଲି ମନା-ଆଁ, କଣ ଡାଲି ପାଣି ଟା ଖାଇବ। ଡାଲି ଖାଇବନି। ନାଳୁଆ ଜିନିଷ କେତେ କିଛି ଖାଇବନି? ଆଉ-ଉଁ। ବିରି ଫିରି ଜିନିଷ ଗୁଡା ଟିକେ ଆଭୋଏଡ଼୍ କରିବ। ମାନେ ବରା ଫରା ଏମିତି ଆଉ। ପିଠାପିଠି ତ ଖାଇଲେନି, ଖାଲି ଡାଇରେକ୍ଟ ବିରି, ବରା, ବଡିଫଡି ଏଇ ସବୁ ଜିନିଷ। ଯଉ ଡ଼ାଇଏକ୍ଟେ ବିରି ହି ହେଇଛି।
ମାନେ ଏରା ଆଭଏଡ୍ କରିବ।
ହଁ।
ହଁ, ସେଇରା ଖାଇଲେ ପା ଟିକେ ଏସିଡ୍ ହେଇଯାଉଛି।
ସେ କଣ କହୁଥିଲା ଆଉ, ଦିଟା କହିଲେ କହିଲେ ଥାଇରଏଡ୍ ଟେଷ୍ଟ କର। ଆଉ
ଛୁଇଁ। ଝୁଡଙ୍ଗ, ଏମତି ମାନେ ମଞ୍ଜି ଜାତୀୟ ଜି-ଜିନିଷ ଯଉରାକ ସବୁ।
ହଁ, ପ୍ରତିିନିନ୍ନସ ପା।
ହଁ, ହଁ, ହଁ।
ହୁଁ, ଖଟା ଜିନିଷ ସେମାନେ କହିଲେ ହଁ, ଏ ପାଟେ ତ ଆଉ ଯାଇପାଇଲୁନୁ, ମୁଁ ଆସିଥିଲି ଆଉ, ଯାଇ ହେଲାନି ମାସର ଶେଷ ବୁଧବାର ସେ ଆସୁଛନ୍ତି। ଦେଖେଇଆଉ। ଟିକେ ଟେଷ୍ଟ ଫେଷ୍ଟ କରିକି ନେଇକି ଦେଖେଇଲେ ହବ। ଯେଉ ବିନା ଡ଼ା କ୍ଟରଙ୍କ ବିନା ଇଏରେ, ପ୍ରେସ୍କୁପସନ୍ ରେ କଣ ଟେଷ୍ଟ କରିବେ ଏଗୁଡା କି? ମି ତ କରିବେନି ବୋଧେ!
ଆମିଷ!
ଆମିଷ।
ହୁଁ।
ମଟନ୍ ଚିକେନ୍ ତ ଆଗରୁ ବି ମନା କରିଥିଲୁ। ଏଥର ଆଇଁଷ ସମ୍ପୂର୍ଣ୍ଣ ଛାଡ଼ିଦିଅ।
ହୁଁ ହୁଁ।
ଏରା ମୋର ଏତେ ଇଣ୍ଟରେଷ୍ଟ ନାଇଁ। ଏ ଘରେ ଯେହେତୁ ହଉଛି, କଣ ଖାଇବ କଣ? ସିଏ ଛାଡ୍ ଦବା କଥା। ସେମିତି କଉ ନା ଛାଡ଼୍, ମୁଁ ଠିଆ ହଉନିବି ଏତେ।
ହୁଁ।
ମତେ ତ ଚିକେନେ ଏତେ ଭଲ ଲାଗେନି।
ଓହୋ।
ଏମିତି ଆଉ। ଆଉ? ଆଉ ଟିକେ ବି ଟିକେ ଦେଖୁଛି ସରିସତେଲ ଫୋରିସ ତେଲ ଟିକେ ମାରିଲେ ଉଁ ସକାଳୁ ଯୋଉ ଉଠୁକି ପାଦ ଫାଦ ପକେଇବା କି ଚାଲିବା ଟିକେ ଭଲ ଲାଗୁଛି। ସବୁ ବାର ନେଇ କିଛି ମାରୁନି ହେଲେ ଜଣେ କହିଲେ ଏରା ମେଡ଼ିସିନ୍ ହିସାବରେ ମାର ସବୁ ଦିନ ଯେ ଯୋଉ ଗରମ ହଉଛି ଗରମରେ ଏରା ମାରି ହଉନି ନିଦା ହବନି।
ହୁଁ କିନ୍ତୁ ସୋରିଷ ତେଲ ଟା ଟିକେ କାମ ଦଉ ଦ ଦଉଛି କିନ୍ତୁ।
ହଁ ଥଣ୍ଡା ପଡୁନି ଟିକେ ଘସି ଏମିତି ଏସି ରୁମ୍ ରେ ସଇଲା ବେଳେ ଟିକେ ମାରୀମୁରା ଦିଏ।
ହୁଁ।
ହଁ।
ଥଣ୍ଡା ଟାକୁ ଆଭଏଡ୍ କଲେ ଭଲ ହେଇଯିବ।
ହଁ ହେଲେ ଖରା ଦିନେ ଥଣ୍ଡା ଆଭଏଡ କରି ହଉନି। ହେତ ଗରମ ଏତେ ହେଉଛି ଜେ ମନକୁ ଯାହା ଟିକେ ଧୋଇପଡ ଇଆଡ଼େଟିକେ ଆସ ଧୋଇ ପଡ ଏମିତି ହେଇଯାଉଛି ମୁଁ।
ହୁଁ ହୁଁ ହୁଁ।
ଥଣ୍ଡା କମିଲେ ଥଣ୍ଡା ଥଣ୍ଡା ସିନା ଖରା ଦିନ ଯୋଗୁଁ ଧୋଇହଉ ଛି ଶୀତଦିନ ହେଲେ ପୁଣି ଥଣ୍ଡାକୁ କମେଇ ହେବ କି ଆଉ ଏବେ ଥଣ୍ଡା ଦିନରେ ବେଶୀ
ଯେତିକି ଢାଳି ହେଇଥିବ ସବୁ ସେତେବେଳକୁ ବାହାରିବ ଆଉ କିଏ କଣ କରିବ।
ଥଣ୍ଡା ଟା ହେଇଯାଉଛି ଆଉ।
ସବୁ ଜାଗା ତ
ଯଉ ଇଏ ପୁଣି ମାନେ କାମ ଟା କାମ ପ୍ରେସର ବି ପଡିଲେବି ହବନିକି?
ହୁଁ। କାମ ପ୍ରେଷର ଟିକେ ସା ରେଷ୍ଟ ନବ ଟିକେ ମାଇଣ୍ଡ ପିସ୍ ରହିବ। ହ୍ୟା।
ହୁଁ।
କହିବାକଥା ତାଙ୍କ କଥା ସେ କହିବେ ଆମେ ଯାହା କରିବା ଆଉ ଆମ
ହୁଁ। ଏୟା ଆଉ ଯାହା ବି ହେଲେ ଡାକ୍ତରଙ୍କୁ ବ ଉଁ କଣ?
ମୁଁ କହିଲି ତମର କଣ ଆଠୁ ଗଣ୍ଠି ବାହାରି ହେଲାଣି କିଛି ହେଇନି ଆଜି ପାର୍ଯ୍ୟନ୍ତ ଭଲ ଅଛି।
ହେଇରେ ମୋର ବି ହଉଛି ନା ମୋର ହଉଛି ଯେ ହେ ମୁଁ ମେଡିସିନ ଫେଡିସିନ ଟିକେ ଖାଇଦିଏ ତେଲ ଫେଲ ମାରେ ଟିକେ ଆଉ ଏମିତି ଆଉ ଆକ୍ ଆକ୍ଚୁଲି ହୋମିଓ ପାତି ଟା କଣ ହବ ମୁଁ ତ ଜାଣିନି କିନ୍ତୁ ଆୟୁର ବେଦି ଟା ଟିକେ କାମ କରେ।
ନାଇଁ ସେ କହିଲାନି କମୁଛି ଯଦି ଭଲ କଥା କଣ୍ଟିନ୍ୟୁ କର।
ହୋମିଓ ହଁ ଲେଟ ରେ ହଉ ପଛେ କିନ୍ତୁ ପୁରା କିଓର ହବ ଏଇଆ ଆଉ। ଆଉ ନହେଲେ କଣ ହୋମିଓପାଥି ଟା ଭଲ ତାକୁ ଟିକେ ଧର୍ଯ୍ୟ ର ସହିତ ଖାଇବା ଦରକାରେ ଆଉ।
ବହୁତ ଟାଇମ୍ ମାନେ ପକେଇ ପକେଇ ଖାଇବାକୁ ପଡୁଛି ବେଳେ ବଳେ ହେଇଯାଉଛି। ଜାଣି ହଉନି। ମାନେ ମନେ ପଡୁନି ହେଟା ଖାଇବାକୁ କରିବି ଦିନରେ ଆଠ ଦଶଥର ଖାଇବା କରିକି
ହୁଁ ହୁଁ। ସେଇଆପା। ସେଇଟା ଟିକେ ଇଏ ତାପରେ ତାପାଇଁ ଖାଦ୍ୟ ରେଷ୍ଟ୍ରିକସନ ଥିବ ସବୁ। ଅରୁଆ ଖାଇବନି। ଅରୁଆ ଖଟା ଦହି ଏମିତି କେତେଟା ଜିନିଷ ସବୁ ଆଉଗଟା ପଖାଳ।
ନାଇଁ କେଇ ଜଣେ କହିଲେ ଇରିସ ଇରିଟେଷ୍ଟ ହେଲେ କୁଆଡ଼େ ଖଟା ଫଟା ଖାଇଲେ ହେ କମି ଯାଇବୋଲି ମୁକଇଲି କେଜାଣି ମୁତ କାଇଁ ଜାଣିନି ଡକ୍ଟରବି ସେମିତି କିଛି କହିନାହାନ୍ତି।
ନା ଡାକ୍ତର ଯାହା କହିବନା ଆଉ।
ଏମିତି ଇରିଟେଷ୍ଟ ମୁଁ ଜାଣିନି କିନ୍ତୁ ଏଇ ହୋମିଓପାଥି ଯବୁ ଏଇରା ସୁ ଆଭଡ ବୋଲି ମୁଁ ଜାଣିଚି।
ପୂଜା ଏମିତି କିଛି ମତେ କହିନାହାନ୍ତି ଖାଲି ବିରି ଜିନିଷ କହିଛନ୍ତି ଆଉ ଡାଏଟ ଖାଲିଟା ମନା କରିଚନ୍ତି। ମାନେ ପଖାଳ ଖାଇବ ହେଲେ ସଜ ପଖାଳ ଆଉ ଧୋଇକି ପଖାଳ ଟାକୁ ଖାଇବ ଆଉ।
ହୁଁ।
ଯା ଆଉ ଖାଉଚି ସେମିତି ଆଉ।
ହୁଁ।
ଆଉ?
ସେମିତି ଦେଖିକି ଖାଇବ ଦେହ ଭଲ ହବା ଦରକାରନା ଆଉ। କିନ୍ତୁ ଯୋଉ ରୋଗ ସବୁ ବାହାରୁଚି ତାପାଇଁ ଟିକେ ସଚେତନ ହେବା ଦରକାର ଆଉ। ତେଣୁ ଆଉ ଛୁଆ ଶୋଇିଲେଣି?
ଖାଇବାରେ କଣ କରିଥିଲ ଆଜି?
ଆମର ଖାଇବାରେ ରୁଟି ଯେଉଁ ସୋୟାବଡ଼ି ବଡ଼ସୋଲା
ତମର ସୋୟାବଡ଼ି ଆମରବି ସୋୟବଡ଼ି।
ହୁଁ ହୁ ହୁ ଆମର ବଡ଼ ସୋଲାରେ ଶୋୟବଡ଼ି ମିଶେଇକି କରାହେଇଥିଲା।
ସୋୟାବଡ଼ି ଦେଖିଲ ମଟର ତରକାରି ଟିକେ କରିମିତ ଛୁଆଅରା ଆମର ସୋୟାବଡ଼ି ଦେଖୋଉଚନ୍ତି ବୋଲି କରିଦେବା ଆଉ କରିବାର ନଥିଲା ସେଇ କହିଥିଲା
ଛୁଆତ ସେରା ଭଲ ପାଆନ୍ତି ହେରା କରିଦେଲେ ଖାଇଦେବେ ସାରିଲା ଆଉ କଣ।
ଗଟେ ରୁଟି ଫୁଟି ହେଲେ ଭଲ ହବ ତ ଗୋଟେ ତରକାରୀ ହେଇଗଲେ ଚଳିବ ଏଇ ଭାତ ହେଲେ
ନା ନା ଭାତରେ ଏରା କେମତି ଖାଇାବୁ ରୁଟି ପାଇଁ ଭଲନା ଆଉ। ଓ ହ ନିଦ ଇସିଲାଣି।
କଣ
ହୁଁ। ଆହଉ ନିଦ ନିଦ ଲାଗିଲାଣି ଆଉ ଶୋଇବନି ଏଇନା ସବୁ।
ହଉ ମତେବି ନିଦ ଆସିଲାଣି ଆଉ ରଖିବା ଆଁ।
ହଉ।
କାଲି କଥା ହେବାତ?
ହୁଁ। ହଉ ହୁଁ ଗୁଡ଼୍ ନାଇଟ୍।